ହ୍ୟାଲୋ ଆଜ୍ଞା ଶୁଭୁଛି?
ହଁ ଶୁଭୁଛି କଣ କରୁଛନ୍ତି?
ବସିଛି ଆପଣ?
ମୁଁ ଶୋଇଛି ହଉ ଖାଇଲେ?
ହଁ ଖାଇଥିଲି ଆପଣ?
ହଁ ହଁ ବି ଖାଇଛି।
କଣ ଖାଇଲେ?
ଭାତ, ଡାଳି, ତରକାରୀ, ଭଜା ଆଉ।
ଆଉ କଣ ମାନେ ଭଜାରେ କି ଭଜା?
ଆଳୁ ପୋଟଳ ଭଜା ଥିଲା।
ଓହୋ।
ମୁଁ ଖାଇଛି ଅରୁଆ ଭାତ, ମୁଗ ଡାଳି ଆଉ ଆଳୁ ଭର୍ ତ ଆଉ କୋବି ତରକାରୀ।
ଆଚ୍ଛା ଆପଣ ଘରେ ରୁହନ୍ତି ନା ବାହା
ନାଇଁ ମୁଁ ଟିକେ ବାହାରେ ରୁହେ।
ଆଚ୍ଛା ଆପଣଙ୍କ ଘର କୋଉଠି? ଆଚ୍ଛା ଘର କୋଉ ପଟେ?
ଘର ତ ଯା ଘର ସ୍ୟାଡ଼େ ଟିକେ ଆଉ
ଆଚ୍ଛା ତ ଆପଣଙ୍କ ଘର ପଟେ ଅସ୍ କୋଉ ଉ ମାନେ କଣ କଣ ମନା ହୁଏ କଣ କଣ ପର୍ବପର୍ବାଣୀ ମନା ହୁଏ ବେଶୀ।
ଆମର ତ ଏବେ ଏବେ ଯାଏ ରଜ ଯାଇଛି ଆଉ ଏଇ ସବୁ ପର୍ବ ମନା ହୁଏ ରଜ, ପ୍ରଥମାଷ୍ଟମୀ ଆହୁରି ଦୀପାବଳି ଏମତି ସବୁ ପର୍ବ ମନା ହୁଏ। ଏବେ ଏବେ ରଜ ଆପଣ ଜାଣିଚନ୍ତି କି ନାଇଁ?
ରଜ ଟିକେ ଆମ ସାଇଡରେ ସେତେ ମନା ହୁଏନି ମୁଁ ଖାଲି ଜାଣି ଚି ରଜ ବୋଲି ଆଉ।
ହଁ ରଜ ଆମର ତିନି ଦିନର ଥାଏ। ତ ଫାଷ୍ଟ ଦିନ ପହିଲି ରଜ, ସେ ତ ଫାଷ୍ଟ ଦିନ ପହିଲି ରଜ ସେକେଣ୍ଡ ଦିନ ଏମତି ମଝି ରଜ ଥାଡ ଦିନ କଣ ମୁଁ ଜାଣିନି ତାର ନାଁ ଥାଏ ଆଉ ମୁଁ ଖାଲି ଜାଣଚି ଫାଷ୍ଟ ଦିନ ପହିଲି ରଜ ବୁଝିଲ।
ଆଛା।
ହୋଉ ହୋ ହଁ ତା ପୂର୍ବୁରୁ ବି ପୁରା ଚାଲିଥାଏ ପ୍ରସ୍ତୁତ ସବୁ ପୁରା ପର୍ବ ପାଣିିବୁହା ପୂର୍ବ ତା ପୂର୍ବ ଦିନ ରାତିରେ ହୁଏ ବିରି ବଟା ହୁଏ ସିଏ ସୁଜି ଇଏ ଫିଏ ଆଣିକି ପୁରା ର କା ହୁଏ କଦଳୀ ଫଦଳୀ ସବୁ କିଛି ମିଠା ସବୁ ପୁରା ପିଠା ପଣା ହବ ବୋଲି ସବୁ କିଛି ଆଗୁରୁ ହିଁ ରଖାଯାଇଥାଏ ବୁଝିଲେ।
ଆଚ୍ଛା।
ଆଉ ଓ ଟା ଡ୍ରେସ ବି ସମସ୍ତଙ୍କର ନୂଆ ଆସିଥାଏ ସମସ୍ତଙ୍କର ଅ ଝିଅମାନଙ୍କର ତ ଆଗେ ହିଁ କାରଣ ରଜଟା ଝିଅମାନଙ୍କ ହିଁ ପର୍ବ।
ଆଉ ଏମତି ବି ଘର ମାନଙ୍କର ସମସ୍ତଙ୍କର ନୂଆ ନୂଆ ଡ୍ରେସ ବି ଆସେ।
ଆଉ ଖାଇବା ମାନେ କଣ ମେନ୍ ତାର ଡିସ୍ ହୁଏ ରଜରେ କଣ ବେଶୀ ମ ଖାଇବା ଜିନ
ରଜ ଖାଇବା ଜିନିଷ ମାନେ ରଜ ମାନେ ପିଠା।
ପୋଡ ପିଠା ମୁଁ ଶୁଣିଥିଲି।
ହଁ ପୋଡ଼ପିଠା ଆଉ ସମସ୍ତେ ବୋହୁତ ପ୍ରକାର ପିଠା ବନାନ୍ତି ଖାଲି ପୋଡ ପିଠା ନୁହଁ ଯେ ଏଟା ଏଇଟା କି ହଁ ଟିକେ ପୋଡ ପିଠା ମାନେ ରଜରେ ବନା ହୁଏ କିନ୍ତୁ କାକେରା ବନା ହୁଏ ମଣ୍ଡା ପି ପିଠା ବନା ହୁଏ ଏମିତି ସବୁ ପ୍ରକାର ପିଠା ବନା ହୁଏ ଚକୁଳି ବି ବନା ହୁଏ। ଯିଏ ଯେମତି ବନେଇଲା ଆଉ କିନ୍ତୁ ଏଇଆ କି ପୋଡପିଠା ଟିକେ ବନାନ୍ତି। ପୋଡ ପିଠା ଯେମତି କିି ସେଟା ପୋଡ ପିଠାର ନାଁ ବି ଅଲଗା ଅଲଗା ଜାଗାରେ ଅଲଗା ଅଲଗା ଥାଏ ଯେମତିକିି ଗୋଟେ ଗୋଟେ ଜାଗାରେ କହନ୍ତି କଡେଇ ପିଠା ଗୋଟେ ଗୋଟେ ଜାଗାରେ କୁହନ୍ତି ସିଜା ପିଠା। ଗୋଟେ ଗୋଟେ ଏମିତି ଅଲଗା ଜାଗାରେ ଏମିତି ବି ଆଉ କଣ କୁହନ୍ତି।
ନା ଆମ ସାହିରେ ବି ପୋଡ ପିଠା ହି କୁହନ୍ତି। ସେ ଯୋଉ ନଡ଼ିଆ ଓଡିଆ ସବୁ ଦେଇକି କାଜୁ ସବୁ ଦେଇକି ଯୋଉ କରାହୁଏ।
ସେଇଟା ହିଁ ସେଇଟା କୋଉଟା କଡେଇରେ ନହେଲେ କୋଉ ଗୋଟେ ଜାଗାରେ ପୁରା ରଖି ପୁରା ବା ମାନେ ଯାହା ବାଣ୍ଟି ଥିବେ ଯେମିତି କି ସୂଜି ସୁଜି ନା ନାଇଁ ଯୋଉ ବିରି ଆଉ ଚାଉଳ ତ ତାକୁ ପୁରା ରଖିଦେବେ
ରଖିଲା ପରେ ତା ଦେହରେ ନଡିଆ କାଜୁ ଏମିତି ସବୁ ପକେଇବେ ବୁଝିଲେ? ତ ତାକୁ ସିଝା ଯାଏ ପୁର।
ହୁଁ
ଖାଇଛନ୍ତି ଆପଣ କେବେ ଖାଇଛନ୍ତି?
ହଁ ଏଇଥିରୁ ଆମ ଘରେ ବି ଆମ ଆଡେ ତ ଏତେ ରଜ ମନା ହୁଏନି। ହେଲେ ଆମେ ଛୁଆମାନେ ସମସ୍ତେ ଘରେ ଯାଇଥିଲୁ ତ ମୋ ମା ଏମିତି ରଜ ଯେବେ ଷ୍ଟାର୍ଟିଂ ଦିନ ଥିଲା ତ ପୋଡାପିଠା ବନେଇଥିଲେ କି ହଁ ଚାଲ ବ୍ରେକ୍ଫାଷ୍ଟ ହିସାବରେ ବନେଇବା କହିକି ଆଉ। ତ ସେଇଟା ଖାଇଥିଲି ଆଉ।
ହ
ଆଁ
ଭଲ ଲାଗିଥିବ ଖାଇବାକୁ?
ହଁ ଭଲ ଲାଗିଲା।
ଆଉ ଜାଣିଛନ୍ତି ଚିନି ଗୁଡ ପିଠା ଥାଏ ଚିନି ପିଠା ଥାଏ ଗୁଡ ପିଠା ଥାଏ। ମାନେ ଏ ଯୋଉ ପୋଡ ପିଠା ଚିନି ରେ ବି ହେଇପାରେ ଗୁରେ ବି ହେଇପାରେ।
ହଉ ଆମର ଗୁଡ ଦେଇକି କରିଥିଲେ ମୋ ମା।
ହଁ ସେଇଟା ଗୋଡ ଟା ଟିକେ ବେଶୀ ଭଲ ଲାଗେ ଆଉ ଦେହ ପାଇଁ ବି ଭଲ। ଗୁଡ ଖାଇଲେ ଜାଣିଥିବେ ଦେହ ପାଇଁ ଭଲ।
ହଁ
ଗୋଡ଼ା ହଉ ଦହି ହଉ
ହେଇକି ପର୍ବ ବେଶୀ ମନା ହୁଏ।
ଆଉ ପ୍ରଥମାଷ୍ଟମୀ ବନା ହୁଏ ପ୍ରଥମାଷ୍ଟମୀରେ ବି ଆମର ସବୁ ନୂଆ ଡ୍ରେସ ହୁଏ ଠାକୁରଙ୍କ ରେ ପୂଜା ହୁଏ।
ବଡ ଛୁଆଙ୍କୁ ପୂଜା କରାଯାଏ ନା?
ବଡ ଛୁଆଙ୍କୁଛ ବଡ ଛୁଆଙ୍କୁଛେ ବଡ ଛୁଆଙ୍କୁ ମାନେ ଏମିତି ଥାଏ କି ବଡ ଯିଏ ଘରର ବଡ ଯିଏ ମାନେ ପୁଅ ଝିଅ କି ଯାହାବି, ତାଙ୍କୁ ମାନେ ତା ମାମୁଁ ଆଣିକି ଦିଅନ୍ତି ବୁଝିଲେ? ତ ଆଉ ସେଇ ବଡ ପାଇଁ ଏକା କଣ କରିବେ ସମସ୍ତଙ୍କ ପାଇଁ ସବୁ ଛୁଆଙ୍କ ପାଇଁ ଏକାଥରେ କରିଦିଅନ୍ତି। ଟିକେ ବ୍ୟାଣ୍ଟ ସାତ ତାପରେ ପୂଜା ଫୂଜା ହୁଏ ପରରୁଆ ଜାଣିଥିବେ ପରରୁଆ।
ନା ପରରୁଆ ମାନେ?
ପରୁୁଆ ମାନେ ସେ ଯିଏ ବଡ ହେଲା ତାଙ୍କୁ ପୂଜା କରାଯାଏ ମାନେ ତାକୁ ୁ ଟିକେ ବସେଇିକି ସେ ନୂଆ ସାର୍ଟ ପ୍ୟାଣ୍ଟ ପିନ୍ଧିବ ତାକୁ ପୂଜା କରାହବ ଯେମିତି କିି ତାର ମୁଣ୍ଡରେ ଦୁବ ଘାସ ଦେବେ ଇଏ ସେମତି ହେଇକି ପୂଜା କରା ହବ ତାକୁ ତାପରେ ତାକୁ ମିଠା କୁଆ ହବ ଏମିତି ସବୁ ଥାଏ।
କଣ କଣ?
ପୁଅ ଦିତୀୟ କହିକି ଗୋଟେ ପୁଅ ପୁଅ ନି କହକି ଭାଇଦୁଜ ଥାଏ। ଭାଇ ଜରିଆ ସେମିତି ବ ଜିତିଆକି ଗୋଟେ ଥାଏ ସେଇଟା ମନା ହୁଏ।
ନାଇଁ ମନା ହଉଥିବ କି କଣ ମୁଁ ତ ଏତେ ଜାଣିନି? ମୁଁ ମୁଁ ଜାଣିନି ବି ସେ ଭାଇ ଦୁତିଆ କଣ କି କଣ ସେଇଟା ଯୋଉଟା କହୁଛନ୍ତି ସେଇଟା କଣ ମୁଁ ବି ଏତେ ଜାଣିନି? କଣ ସେଇଟା?
ଭାଇ ଯୁତିଆରେ ଭଉଣୀ ମାନେ ଭାଇମାନଙ୍କ ପାଇଁ ପୁରା ମାନେ ଉପବାସ ରଖନ୍ତି। ଏମିତି ଦିନ ସାରା ତାପରେ ରାତିରେ ପୁରା ପୂଜା ହୁଏ ରାତିରେ ପୁରା ବସିକି ଯେମିତି ଶିବରାତ୍ରି ଟାଇମରେ ଯେମିତି ଜାଗର ରୁହନ୍ତି ସେମିତି ଗୋଟେ ପୁରା ରାତି ସାରା ନୁହଁ ମାନେ ଏମିତି ବାରଟା ଯାଏଙ୍କି ଆଉ ଏଗାରଟା ଆଗର ରହିକି ପୁରା ଗାଁ ରେ ଗୋଟେ ଜାଗାରେ ଗୋଟେ ମନ୍ଦିର ପାଖରେ ପୁରା ପୂଜା ହୁଏ। ଆଉ ତାପରେ ତା ତା ନେକ୍ସଟ ଦିନ ପୁଣି ସେଇଟା ସବୁ ନେଇ କି ଆଉଥରେ ମନ୍ଦିରକୁୁ ଯାଆନ୍ତି ଆସିକି ଭାଇ କ ପୁରା ବନ୍ଦାପଣା ଟାଇପର ମାନେ ଯୋଉ ଯିଅତିଆ ଥାଏ ଯେମିତି ଜାଣିଛନ୍ତି ଯୋଉ ସୁ ବେକରେ ଲଗାନ୍ତି ସେଇଟା ଆଣିକି ପୂଜା କରନ୍ତି ଭାଇ କୁ ଲଗାନ୍ତି ସେମିତି ତାପରେ ତାଙ୍କର ଉପବାସ ଖୋଲେ ଆଉ ପୁଅ ଯିଉତିଆରେ ସେ ସେଟା ନା ହଁ ନା କ ଅଛି କି ପୁଅ ଭଳି ହେଲେ ସେଟା ପୁରା ସବୁ ମାନେ ନିଜର ସବୁ ସନ୍ତାନ ମାନ ପୂଜା କରନ୍ତି ହୋ ମା ମାନେ କରନ୍ତି ଆଉ
ହଁ ମାନେ ଆମର ଏପଟ ସାଇଡରେ ସାବିତ୍ରୀ ଯେମିତି ହୁଏ ତମର ସେପଟ ସାଇଡରେ
ନା ସାବ୍ରୀ ନା ମାନେ ସାବିତ୍ରୀ ବି ଗୋଟେ ବାକି ଏଇଟା ଆଉ
ହଁ ହଁ ମୁଁ ବୁଝିଲି ମୁଁ କହିଲି ସାବିତ୍ରୀରେ ଯେମିତି ଓଷା ରଖାଯାଏ ଯେମିତି ଟିକେ ମାନେ ତାର ଇଏ ସେମିତି ଆଉ ଆପଣଙ୍କର ବି ସେମତି ନୁହଁ କି?
ହଁ ସାବିତ୍ରୀ ବି ଆମର ଇଆଡ଼େ କରା ହୁଏ।
ହଁ ଆଉ ମୁଁ ତ ଏତେ କାହିଁ ଏପଟ ସାଇଟରେ ଶୁଣିନି? ଯଦି ହଉଥିବ ହଉଥିବ ମୁଁ କିନ୍ତୁ ଏତେ ଶୁଣିନି?
ଓହୋ।
ଆପଣଙ୍କ ସିଆଡେ ବୋଧେ ଟିକେ ହଉଥିବ ଏଇ ଜିନିଷଟା ଆମର ଟିକେ ଇଆଡେ କରୁନାହାଁନ୍ତି।
ହଁ ଆଉ ଆପଣଙ୍କ ଆଉ ଯେମିତି ରଜ କରନ୍ତି। ଏତ ଆମଆଡେ ରଜ ହୁଏ ନା ଆମ ଆଡେ ନୂଆଖାଇ ହୁଏ ଆପଣଙ୍କର ଆଡେ ନୂଆଖାଇ ହୁଏ ନା।
ଓହୋ ହଁ ହଁ ନୂଆଖାଇ ତ ବଲାଙ୍ଗୀର ସମ୍ବଲପୁର ଆଡେ ତ ନୂଆଖାଇ।
ହଁ ଆମର ମେନ୍ ପର୍ବ ହେଲା ହିଁ ଅ ନୂଆଖାଇ।
କଣ ହୁଏ ସେଥିରେ ନୂଆଖାଇରେ?
ନୂଆଖାଇରେ ଆକଚୁଆଲି ଦେଖନ୍ତୁ ସେ ଯେଉଁ ଅଗଷ୍ଟ ସେପ୍ଟେମ୍ବର ଆଡ଼କୁ ହିଁ। ମାସ ହିସାବରେ ବି ସେଇ ଆଡ଼କୁ ଧାନ କଟା ହୁଏ ନା। ମାନେ ଧାନ କଟାନି ନୂଆ ନୂଆ ଧାନ ହୁଏ ସେଇ ଟାଇମରେ ଧାନ ଟା ତ ପରେ ହୁଏ ତ ସେଇଟା ଗୋଟେ ଟାଇପର ରିଚୁଆଲ କି? ମାନେ ନୂଆ ଧାନ ଖାଇବା ଷ୍ଟାର୍ଟ କରନ୍ତି। ଆପଣଙ୍କର ଆଡେ ବି ହୁଏ ବାକି ପରେ ହୁଏ ବୋଧେ କି ନୂଆ ଧାନ କୁହନ୍ତି ପୂଜା କରିକି ଖାଇବାକୁ। ନାଇଁ ତ ସେ ନୂଆ ଖାଇରୁ ହିଁ ଆମେ ନୂଆ ଧାନ ଖାଇବା ଷ୍ଟାର୍ଟ କରୁ ତ ସେଇଟା ତାର ପୂଜା ମାନେ ଅକ୍ଚୁଆଲି କ୍ଷେତର ହିଁ ପୂଜା ହୁଏ ନୂଆ ଆଉ ନିଜର ପୂର୍ବ ପୁରୁଷ ମାନଙ୍କର ପୂଜା ହୁଏ ତାଙ୍କୁ ନୂଆ ଚାଉଳର ଭୋଗ ଦିଆ ହୁଏ ଘରର ସମସ୍ତେ ନୂଆଖା ଖାଇରେ ଯିଏ ଯେମିତି ବି ଥିଲେ ପୁରା ଟ୍ରାଏ କରନ୍ତି କି? ଘରକୁ ଆସିବା ପାଇଁ ଏମତି ବହୁତ କିଛି ହୁଏ ବହୁତ ମଜ ମସ୍ତି ତାପରେ
କିଏ?
ଅ। ପୂଜାପୂଜି ସରି ସାରିଲା ପରେ ଖାଇ ସାରିଲା ପରେ ସମସ୍ତେ ସମସ୍ତଙ୍କୁ ଯାଇକି ନୂଆଖାଇ ଜୁହାର କହିକି ସେରା
ଜୁହାର ବି ହୁଅନ୍ତି ମୁଁ ଶୁଣିଥିଲି ଆପଣଙ୍କର ସିଆଡ଼େ ନୂଆଖାଇ ଜୁହାର ବୋଲିି ଗୋଟିଏ ଥାଏ କି ସମସ୍ତେ ଜୁହାର
ତି ଆଉ ତାପରେ ଏଡ଼ା ତ ନିଜ ଗାଁରେ ହବ। ତାପରେ ମାନେ ଯେମତି ଧରନ୍ତୁ ଧରନ୍ତୁ ଦେଖନ୍ତୁ ବାହାର ଲୋକ କି ଜଣ ଗୋଟେ ନୂଆଖାଇ ଭେଟ୍ ଘାଟ୍ ବୋଲି ଗୋଟେ ଉତ୍ସବ କରାହୁଏ ଯୋଉଠିକି ଯିଏ ଯାହାକୁ ଭେଟି ନ ପାରିଥିବ ସେଇଠିକି ଆସ୍ ଥିବେ ଏକା ସହିତ ଗୋଟେ ସ୍ ଗୋଟେ ସିଟିର ଲୋକ କି ଗୋଟେ ସହରର ଲୋକ ସେମତି ସେଇଠି ବହୁତ ସାରା ପ୍ରୋଗ୍ରାମ୍ ହୁଏ ଭୋଜି ଭାତି ହୁଏ ଏଇଟା ନୂଆଖାଇ ପରେ ସମସ୍ତେ ନିଜ ନିଜ ଗାଁ କୁ ଯାଇଥିବେ ନାଁ ତ ଆସିକି ସେଇଠି ଭେଟ୍ ଘା
ହଁ ଟି ଭି ରେ ଦେଖିଚି ଟି ଭି ରେ ବହୁତ ମାନେ ସେ ସବୁ ସମ୍ବଲପୁରୀ ଶାଢ଼ୀ ପିନ୍ଧିଥା ନ୍ତି ନହେଲେ ସାଟ୍ ଟେ ପିନ୍ଧିଥିବେ ପିନ୍ଧିକି ଆସିଥାନ୍ତି ଗୋଟେ ଜାଗା। ଅ ବହୁତ ଭଲ ଲାଗୁଥିବ ନାଁ ଆପଣ କେବେ ଯାଇଥିଲେ?
ହଁ କଣ?
ମାନେ ସେମତି ଜାଗାକୁ ଯାଇଚନ୍ତି କେବେ ପାଳିବା
ହଁ ମୁଁ ଉଁ ଆଁ ଆମେ ଯୋଉଠି ରହୁଥୁଲୁ ସେଠି ସବୁ ବର୍ଷ ନୂଆଖାଇ ଭେଟ୍ ଘାଟ୍ ହଉଥୁଲା ତ ମୁଁ ସବୁ ବର୍ଷ ଯାଉଥୁଲୁ।
ଓହୋ ବହୁତ ଭଲ ଲାଗୁଥିବ ନାଇଁ ନାଚ ଯୋଉ ନା ଚ ନାଚ ହୁଏ ସେଇ ନାଚ ହୁଏ ନା?
ହଁ ସେଇଠି ସବୁ ସମ୍ବଲପୁରୀ ଡ୍ୟାନ୍ସ୍ ରେ ଡ୍ୟାନ୍ସ୍ କର ନ୍ତି ଝିଅ
ମୁଁ ସମ୍ବଲପୁରୀ ଡ୍ୟାନ୍ସ୍ ସେଇଟା ଯୋଉ ନାଇଁ ସେଇଟା ଯୋଉ ଘୁରି ଘୁରି ନାଚନ୍ତି ଯୋଉଟା।
ହଁ ହଁ ମାନେ ସମ୍ବଲପୁରୀ ଗାନାରେ କହୁଚନ୍ତି ତ?
ଆଜ୍ଞା ସମସ୍ତେ।
ହଁ ହଁ ସେମିତି ହୁଏ।
ହଉ ଆପଣଙ୍କ ସହିତ ତ କଥା ହେଇକି ଭଲ ଲାଗିଲା ବହୁତ କିଛି ଜାଣିଲି। ହଉ ଆଉ କେବେ କଥା ହବା ଆଉ ଧନ୍ୟବାଦ।
ଆଜ୍ଞା ଧନ୍ୟବାଦ।